ହ୍ୟାଲୋ
ହଁ ମ୍ୟାଡ଼ାମ୍ ନମସ୍କାର।
ନମସ୍କାର ଆଉ କେମିତି ଅଛନ୍ତି ଆପଣ? ଶୁଭ ସକାଳ।
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି।
ହଁ, ହଁ, କଣ କରୁଥିଲେ?
କଣ ନାଇଁ ଏମିତି ଏକା ବାହାରେ ଟିକେ ବସିଥିଲି ପାଗ ଟିକେ ମେଘୁଆ ଅଛି। ତ ବାହାରେ ଟିକେ ବସିଥିଲି ଆଉ
ହଁ।
ଆପଣଙ୍କୁ ଘରେ ଚାଷ କ ଏଟା ପନିପରିବା ଖାଇବାକୁ ଭଲ ଲାଗେ ନା ବାହାରୁ କିଣିକି ଖାଇବାକୁ ଭଲ ଲାଗେ।
ନା ସେ ଘରଟା ହିଁ ଠିକ ବିନା ସାର ଇଏରେ ହବ ନା। ପେଷ୍ଟିସାଇଡ ଗୁଡା କିଛି ଦିଆ ହବନି ତ ସେଇଟା ଠିକ ଘରର।
ସେଇଆା ଠିକ କିନ୍ତୁ ଘରେ ଟିକେ ଏତେ ମିଳେନି କହିବାକୁ ଗଲେ। ସେଇଟା ଭଲ ତାପରେ ହଁ। ହଁ କୁହନ୍ତୁ। ହୁ
ହଁ ମାନେ ଆମ ଘରେ ଯଦି ଜଣଙ୍କର ଟିକେ ବାଡ଼ି ବଗିଚା ଟାଇପ୍ ର ଅଛି ନିଜେ ବି କିଛି କିଛି କରିକି ବଢିଆ ଖାଇ ହବ ସେଗୁଡାକୁ ମାନେ ନିଜ ପରିବାର ପାଇଁ ସବୁ ସଫିସେଣ୍ଟ ହେଇଯିବ ସେଇଟା ଆଉ ବାହାରେ ଯୋଉ ଜିନିଷ କିଣିବେ ଫା ସ ସବୁ ଜିନ୍ ସବୁଥିରେ ଖାଲି ସାର ପଡିଚି ସାର ପଡିଚି।
ସାର ପଡୁଛି ହଁ ଆପଣ ମାନେ ଦେଖିଥିବେ ଦେଖିଥିବେ ସରକାର ମାନେ କେ ଛଅ ବର୍ଷ ସନା ଏମିତି ଗଲା ବର୍ଷ ମୁଁ ଦେଖିନାହିଁ ଛଅ ବର୍ଷ ତ ନାଇଁ ଗଲା ବର୍ଷ ଦେଖିଥିଲି। ଦେଖିଥିବେ ଲୋକଙ୍କୁ ପଠେଇଥିବେ ଅଭିନୟ ଏ ଲୋକମାନେ ଗାଁ ଗାଁ ଆସି ଅଭିନୟ କରି ବୁଝଉଥିବେ ନା ଆପଣ ଖେ ତ ରେ ସାର ବ୍ୟବହାର କରନ୍ତୁନି ଜୈବିକ ସାର ବ୍ୟବହାର କରନ୍ତୁ। ଆଉ ଆମର ଯୋଉ ଘରୁ ଯୋଉ ବାହାରୁଛି ପନିପରିବା ବା ସେଗୁଡାକୁ ବାହାରେ ପକାନ୍ତୁନି ତାକୁ ଗୋବର ମାନେ ମାନ ଗୋ ଜାଗାରେ ଗାତ ଖୋଳି ସେଇଠି ରଖନ୍ତୁ ସେଇଟା ଗୋବର ହବ ତାକୁ ଆପଣ ସାର ଭାବରେ ବ୍ୟବହାର କରନ୍ତୁ। ପନିପରିବା ଗଛ ମୂଳରେ ଦିଅନ୍ତୁ। ସାର ମାନେ ସାର ଦେଲେ ଗଛ ଟା ଆମର ଉପକୃଷ୍ଟ ହେଇକି ସେଟା ବଢିବ। ଆମକୁ ଆଉ ସାରର କିଛି ଆବଶ୍ୟକ ପଡିବନି ତାପ ତା ଭ ଫଳ ମଧ୍ୟ ଭଲ ହବ ସେମିତି ଗାଁ ଗାଁ ଆସ ସ ହଁ ଲୋକମାନେ ଅଭିନୟ କରି ବୁଝାନ୍ତି ଲୋକମାନେ ଯିବେ ଶୁଣିବେ। ଯେତେବେଳେ ବୁଝେ ଯେ ହଁ ଆମେ ସେମିତିଆ କରିବୁ ସାର ବ୍ୟବହାର କରିବୁନି କହିବେ କିନ୍ତୁ ନେକ୍ସଟ ତା ପରଦିନ କଣ ହବ ନା ସେମାନେ ସାର ହିଁ ବ୍ୟବହାର କରନ୍ତି ସେଗୁଡାକ ଅଳୁସୁଆ ହୁଅନ୍ତି ଏତେ ସମୟ କିଏ ଜଗିବ। ଏ ଚୋପା ଗଦାଅ ଏ ଗାତ ଖୋଳ ଏତେ ସମୟ କିଏ ଜଗିବ ସାରଟିକେ ଦେଇଦେଲେ ଯିବ ଆଉ ଫଳ ତ ହବ ଏମିତି କହିବେ।
ହଁ କିଏ ଜଗିବ ଆଉ। ସେ ସାର ଟା ମାନେ ଦେଇଦେଲେ ଟିକେ ବେଶୀ ମାନେ ଫସଲ
ଇଏ ହେଇପାରୁଛି ତ ଉପୁଜି ପାରୁଛି ସେଥିପାଇଁ ସମସ୍ତେ ସେ ସାରକୁ ହଁ କହିଦଉଛନ୍ତି କିନ୍ତୁ ସେଇଗୁଡା ଖାଇଲେ ତାର କ୍ଷତି କଣ ହଉଛି ସେମାନେ କେ
ବୁଝ ଜାଣିପାରୁନାହାନ୍ତି ଜାଣୁଛନ୍ତି ଜାନଲା ବେଳକୁ ଆଉ କଣ ଅଛି ଆମ ଦେହ ତ ଖରାପ ହେଇ ହଉଛି ନା।
ହଁ ସେଇଟା
ଆଜ୍ଞା ତାପରେ ଦେଖିବେ ଆମେ ଯୋଉ ବାହାର ସାର ବ୍ୟବହାର କରୁଛେ ମାଟିରେ ଦେଖିବେ ମାଟି ମଧ୍ୟ ଟିର ଉର୍ବରତା ସାର ମାଧ୍ୟମରେ କମି ଯାଉଛି ଆଉ ଫସଲ ମଧ୍ୟ ଠିକ ସେ ହଉନି।
ହଁ ହଁ ହଁ ସେଇଟା ପରା ଇଏ ସିକିମ ର ଗମେଣ୍ଟ ତ ମାନେ ପୁରା ସାର ଦବା ଇଏ ସବୁ ମନା କରିଦେଇଛି ଆମ ଭାରତର ମାନେ ପ୍ରଥମ ରାଷ୍ଟ୍ର ଇଏ ରାଜ୍ୟ ସେଇଟା ସେ ଜଉଥିରେ କି ପୁରା ପ୍ରାକୃତିକ ହିସାବରେ ଚାଷ କରାହବ।
ଆଜ୍ଞା ମାନେ ସେଠକ ଲୋକ ଲୋକ ସୁସ୍ଥ ରହିବେ ନା ଆମ ଓଡିଶାର ଲୋକ ସୁସ୍ଥ ରହିବେ।
ସେଟା ସେଠି ତ ସବୁ ଜାଗାରେ ସେମିତି କରିବା ପାଇଁ ଗମେଣ୍ଟ ଚାହୁଁଛି ସେଗୁଡ଼ା।
ଚାହୁଁଛି ହଁ। ଆଗ ଦେଖିବେ କ୍ଷେତ ମାନଙ୍କରେ ଯ ଚାଷ କରାଯାଏ ଆଗ ଦେଖିବେ ଗୋବର ଖତ ପକଉଥିଲେ ହଁ ଛେଳି ଖତ ପକଉଥିଲେ କିନ୍ତୁ ଏସବୁ ମଧ୍ୟ ଏବେ ଦେଖିବାକୁ ମିଳୁନି। ଏବେ ସବୁ ଟ୍ରାକ୍ଟରରେ ହଳ କରୁଛନ୍ତି। ଆଉ କେ ଗାଈ ଗୋରୁ ମଧ୍ୟ ରଖୁନାହାନ୍ତି। ଆମ ଏଇପଟ ସାଇଡ ତ ଆପଣ କ୍ଷୀର ଟିକେ ଯଦି ଖୋଜିବେ ଖାଇବାକୁ ପାଇବେନି।
ହଁ ଆମ ସାଇଡ଼ରେ ମାନେ ମୁଁ ଏବେ ଯୋଉଠି ଅଛି ହଁ। କୁହନ୍ତୁ।
ସେ ପାକେଟ କ୍ଷୀର ହିଁ ଖାଇବେ ଏମତି କ୍ଷୀର ପାଇବେନି।
ହଁ। ଆଉ ମୁଁ ଯୋଉଠି ଅଛି ସେ ସେ ତ ମାନେ ଗାଈର କ୍ଷୀର ପିଇବା କଷ୍ଟ ଏଠି। ଏମାନେ ବହୁତ ହଁ ସେ ମଇଷି ମଇଁଷି ଥାଏ ନା। ମଇଁଷି ର ମ୍। ନା ନା ମ ଆଉ ଗୋଟେ ଯୋଉ ଥାଏ ମଇଁଷିର କ୍ଷୀର ଏ ସାଇଟ୍ ରେ ମିଳେ।
ହଁ ହଁ ମଇଁଷିର କ୍ଷୀରଟା ଘିଅ ପାଇଁ ଭଲ ଆଉ ଛେନା ପାଇଁ ଭଲ କିନ୍ତୁ ଗାଈର କ୍ଷୀର ଟା ଆମ ଦେହ ପାଇଁ ଭଲ ମଇଁଷିର କ୍ଷୀର ମଇଁଷିର ହଁ। ହଁ ମଇଁଶି ର କ୍ଷୀର ଟା କଣ ଆମ ଦେହରେ ସେଟା ଚର୍ବି କରିଦିଏ କିନ୍ତୁ ଗାଈ ଖିର ଟା ଚର୍ବି ହୁଏନି। ସେଇଟା ଆମର ଉ କୌଣସି ଶକ୍ତି କୁ ବଢାଏ। ଗାଈ କ୍ଷୀର ଟା ମଇଁଷ କ୍ଷୀର ବି ଶକ୍ତି ବଢ଼ାଏ। କିନ୍ତୁ ଖାଲି ତାର ଗୋଟେ ଗୁଣ ଖାଲି ସେ ଚରିବି କକୁ ଟିକେ ଅଧିକା କରିଦିଏ, ଚରିବିଟା ହେଇ କଲେ ତ ଆମେ ବାଧ୍ୟ ମୋ ମୋଟା ହେଇଯିବା ମୋଟା ହେଲେ ତ ବାଧ୍ୟ ଆମକୁ ରୋଗ ହବ ଆଉ।
ହଁ ସବୁ ବି ପି ହାଇ ହବ ହାର୍ଟ ମାନେ ରୋଗ ବାହାରିବ।
ଆଜ୍ଞା।
ଆଉ କଣ ଆପଣଙ୍କୁ ଚାଷରେ ମାନେ ଚାଷ ଚାଷ ଫ କିଛି ଆଇଡିଆ ଅଛି?
ଆଜ୍ଞା ଆମର ବର୍ଷା ଋତୁରେ ଆମେ ସବୁ ପନିପରିବା ଚାଷ କରିବା ଯେମିତି ଏଇ କଖାରୁ। ହଁ ପାଣି କଖାରୁ, ସେଟା କି ଆଉ ଗୋଟେ କି କଖାରୁ କୁହନ୍ତି ଯୋଉ ଲାଲ ଲାଲ ଟା? ଖାଲି କଖାରୁ ନା କଣ ନା ବୋଇତାଳୁ? ମୁଁ ଜାଣୁନି ଆମ ସେପଟେ ଆମେ କଖାରୁ କହୁ କିନ୍ତୁ ଏପଟେ ବୋଇତାଳୁ ନା କଣ ଗୋଟେ ଏମିତି କୁହନ୍ତି।
ଆଁ ମୁଁ ମୁଁ ବି ଜାଣିନି ସେନା ଟା।
ହଁ। ଆଉ କାକୁଡ଼ି, ଜହ୍ନି ଆମେ ସବୁ ସେଇଟା ବର୍ଷା ଋତୁରେ ପାଇବା। ମାନେ ସେ ଚାଷ ବି ବର୍ଷା ମାସ ହିଁ କରାଯାଏ ଖରା ମାସରେ ହୁଏ କିନ୍ତୁ ତାର ଟିକେ ଶ୍ୱାଦ ଭିନ୍ନଥାଏ ବର୍ଷା ମାସରେ ଟିକେ ତାର ସ୍ୱାଦ ଅଲଗା ଥାଏ।
ହଁ।
ଆଉ ବୁଲଲୁ ମା। ଆଉ ଦେଖିବେ ଶୀତ ଋତୁରେ ମଧ୍ୟ ଚାଷ କରାଯାଏ ଯେମିତି ବାଇଗଣ, ଟମାଟୋ।
ହଁ ହଁ।
ହଁ ଆଉ ଉଁ ବିନ୍ସ। ଝୁଣୁଗ। ଏଇ ସବୁ ଆମେ ଶୀତ ଋତୁରେ ପାଇବା।
ମତେ ଏ ମାନେ ଫଳ ଖାଇବାକୁ ବହୁତ ପସନ୍ଦ ଆମ୍ବ ମୋର ପ୍ରିୟ।
ଆଜ୍ଞା।
ହଁ।
ନା ମ୍ୟାଡ଼ାମ ଯି
ଏ ମାନେ ଆମ୍ବ ଗଛ, ପିଜୁଳି ଗଛ ଯାହା ଘରେ ଅ ଅଛି ଲାଗେ ମାନେ ଯାହା ଘରେ ଅଛି ମତେ ଲାଗେ ଇଏ ଲୋକଳ ମାନେ ବହୁତ ଧନୀ ଲୋକଡା ଭଲ ଫୁଳ ଗଛ ଯାହା ଘରେ ଥାଏ।
ହଁ ହୁଁ ହଁ। ନାଇଁ ଆମ୍ବ ତ ଆପଣ ବର୍ଷା ବା ବର୍ଷା କହୁଛି ଖରା ଋତୁରେ ଆମ ଆମ୍ବ ଅତ୍ୟଧିକ ମାତ୍ରାରେ ପାଇପାରିବେ ଅଲଗା ଋତୁରେ ପାଇବେନି। କିନ୍ତୁ ବର୍ଷା ଋତୁରେ ପ୍ର ଖରା ଋତୁରେ କିନ୍ତୁ ନିଶ୍ଚୟ ହିଁ ପାଇବେ ତାପରେ ଦେଖିବେ। ଆମ୍ବ ଗୁଡାକ ଆମେ ଖରା ଋତୁରେ ଆମେ ଦଶ ଟଙ୍କା କୋଡିଏ ଟଙ୍କାରେ ଆମ୍ବ ପାଇବା। ସେଇ ଆମ୍ବକୁ କୁ ଆମେ ଯୋଉ ବାହାରେ ବିକ୍ରି କରୁଛୁ ଯୋଉ ଗାଡି ସବୁ ଆସି ନେଇ ଅଛନ୍ତି ଆମେ ସେଇ ଆମ୍ବକୁ କିଣିବା କିଲୋ ଅଶୀ ଟଙ୍କା କିଲୋ ଦେଢ଼ଶହ ଟଙ୍କା। ଆମେ ଏଇ ହିସାବରେ ଧରିକି ଆସିବା ଆଜ୍ଞା।
ଏବେ ମୁଁ ଆମ ଗାଁ କୁ ଯାଇଥିଲି ଏତେ ଆମ୍ବ ଖାଇ ଦେଇଛି ଆଉ ସେଠି ତ ପୁରା ସବୁ ପ୍ରକାର ଆମ୍ଭ ମିଳିବ ମାନେ ପୁରା ମନ ତୃପ୍ତ ହେଇକି ଆସିଯିବ। ହ
ହଁ।
ହଁ।
ଆପଣ ଆଉ ଗୋଟେ କଥା ହେବି ଆପଣ ଯୋଉ ଖରା ମାସରେ ଯୋଉ ଆମ୍ବ ଖାଇଥିବେ ସେଇ ଆମ୍ବ ଯୋଉ ଖାଇବେ ବର୍ଷା ରୁତୁ ତାର ଟେଷ୍ଟ ମଧ୍ୟ ଅଲଗା ପାଇବେ ମାନେ ଏକା ଟେଷ୍ଟ ପାଇବେ ସେ ଟିକେ ଖଟାଳିଆ ମଧ୍ୟ ଥିବ ମିଠା ଲାଗିବନି।
ଆଉ ମାନେ ଅଲଗା ଟାଇପ୍ର ବାସ୍ନା ବି ଆସିଯାଏ ମତେ ସେମତି ଲାଗେ।
ସେମାନେ ସେଥିରେ ଔଷଧ ମିଶାଇ ଏତେ ଏତେ ଦିନ ରଖୁଛନ୍ତି ଯେହେତୁ ବାସ୍ନା ହେବ
ହଁ। ଆଉ।
ହଁ ହଁ। ଆମ ବାଡିରେ କରାଯାଏ ପନିପରିବା କରାଯାଏ। ବିଲରେ ଧାନ ଲଗାଯାଏ ଏବେ ତ ସବୁ ତଳି ପକା ହଉଛି ଧାନ ଲଗା ହବା ପାଇଁ। ସେଇଟା ଆମ ରଥ ରଥଯାତ୍ରାକୁ ହିଁ ଧାନ ଲଗା ଷ୍ଟାର୍ଟ କରାଯାଏ। ଏପଟ ଟେ ଜଲ୍ଦି କରିଦିଅନ୍ତି କିନ୍ତୁ ଗାଁ ସେପଟେ ବାହୁଡ଼ା ପର୍ଯ୍ୟନ୍ତ ମଧ୍ୟ ପଳାଏ କାରଣ ସେପଟେ ଉ ଟିକେ ବର୍ଷା ଟିକେ ଏତ ହୁଏନି। ଏପଟ ତ ଡେଲି ବର୍ଷା ହଉଛି ତ ଏପଟରେ ଜଲ୍ଦି। ଟିକେ ଧାନ ଚାଷ କରିଦିଅନ୍ତି।
ହୁଁ।
ଧାନ ଚାଷ ପରେ ପରେ ଗହମ ଚାଷ ମଧ୍ୟ କରାଯାଏ।
ହଁ ହଁ ହଁ ସେଇଟା ସେ ରବି ଚାଷ ସେଇଟା ନେଇକି ହୁଁ। ଏବେ ଏବେ ଧାନ ଧାନ ଏବେ ବୁଣା ହୁଏନି
ହଁ ଧାନ ଏବେ ବୁଣିବେ ତଳି ମଧ୍ୟ ପକେଇବେ। ଯେତେବେଳେ ଜୋର ସେ ଟିକେ ଯୋଉ ଶ୍ରାବଣ ମାସ କହୁଛନ୍ତି ସେ ମାସରେ ମାନେ ଭରପୁର ଭରପୁର ମାତ୍ରାରେ ଧାନ ଲଗା ଯାଉଥିବ ସେଇ ମାସରେ।
ହଁ।
ମାନେ ପାଗକୁ ଦେଖିକି ଯଦି ବର୍ଷା ହେଲା ତ ସେଇ ମାସ ରେ ହବ ବେଳେ ବେଳେ ଲୋକଙ୍କର ମଧ୍ୟ ଶୀତ ମାସ ବି ହେଇଯାଏ ଆଉ ଯୋଉପଟେ ବର୍ଷା ହବନି ସେମାନେ ଯଦି ପାଣି ସପ୍ଲାଏ କରିକି ଗୋଟେ ଆଉ ଜାଗାରୁ ଗୋଟେ ଚାଷ କରିବ ତାଙ୍କୁ ବାଧ୍ୟ ଲେଟ୍ ହବ। ସେମିତି ମଧ୍ୟ ଚାଷୀ ମାନ ମଧ୍ୟ ହଇରାଣ ହୁଅନ୍ତି।
ହୁଁ।
ଆଉ ଶୀତ ସୀତ ମାସ ତ ଆମର ସବୁ ଡାଲି ଜାତୀୟ ଚାଷ କରାଯାଏ ଯେମିତି ମୁଗ କୋଳଥ ବାଦାମ ହଁ। ବିରି ଆଉ ବୁଟ
ଇଏ ଆମ ଆମ ସାଇଟ୍ ରେ ବି ହୁଏ।
ଆଜ୍ଞା।
ଆଉ ମୋ ବି ଛୋଟ ଥିଲା ଟାଇମ୍ ରେ ଏମ୍ତି। ପିଜୁଳି ଗଛ ମୁଁ ଏମତି କେ କିଛିଟା ଏବେ ଲଗେଇଥିଲି।
ଆଜ୍ଞା। ?
ସେଇଟା ଗୋଟେ ଖୁସି ମାନେ ଏ ଏମତି ବାପା କହୁଥିଲେ କି ଭାଇ ଭଉଣୀ ମାନେ କ ଗଛ ଲଗାଅ ତ ସେଇଟା ଲଗଉଥିଲୁ କାହାର ଗଛ ବଞ୍ଚୁଛି ସେଇଟା ଗୋଟେ ଖୁସି ମିଳୁଥିଲା।
ହଁ।
ହୁଁ।
ଦେଖିବେ ଦେଖିବେ ଜଣଙ୍କର ଗଛ ସାନ ଥିବ ଆଉ ଜଣଙ୍କର ଗଛ ବଡ ଥିବ ଦେଖିବ ସିଏ କହିବ ନାଇଁ ନାଇଁ ତା ଗଛ ବଢୁଛି ସେଟା ମୋ ଗଛ ସେ କହିବ ନା ନା ତାର ଗଛ ସାନ ହେଇଥିବା ମୁଁ ସେ ଗଛ ନେବିନି। ମାନେ ଏମିତି ମଧ୍ୟ ଆମେ ଅଭିମାନ କରୁ ନିକି ହଁ। ?
ହଁ ଆଉ କୁହନ୍ତୁ।
ଆଉ ଖରା ଋତୁରେ କି ଚାଷ କରାଯାଏ? ପ୍ରାୟତଃ ଖରା ଋତୁରେ କଣ ଆଳୁ ଚାଷ କରାଯାଏ ଆଳୁ ନା କଣ?
ଖରାରେ ଆଳୁ କରା ହୁଏ?
ମାନେ ଖରା ମାନେ କଣ ଶୀତ ଆଳୁ ଖାଇବାକୁ ଭଲ ଲାଗେ ନଁ କି? ନାଇଁ ନା ବର୍ଷା ନାଇଁ ଶୀତ ମାସ, ଶୀତ ମାସରେ ସେଇଟା କଲେ ଆମେ ସେଟାକୁ ଖରା ମାସରେ ଅମଳ କରୁ।
ହଁ ହଁ।
ହଁ। ଆଳୁ ମଧ୍ୟ ଗୋଟେ ପରିବାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କହିଲେ ଚଳେ ନାଇଁ କି? ଆପଣ ଯୋଉ ରା ଯାହାବି ରାନ୍ଧନ୍ତୁ ଆଳୁ ନଦେଲେ, ଆଜ୍ଞା ତାର ମାନେ
କିନ୍ତୁ ମତେ ଆଳୁ ଦେଖିଦେଲେ ବିରକ୍ତ ଲାଗିଯାଏ। ମାନେ ସେ ଖାଇବାରେ ଆସିଗଲେ।
ହଁ ଚାରି ପାଞ୍ଚ ଦିନ ଯଦି ଆପଣ ଡେଲି ଆଳୁ ଖାଇଦେଲେ ବୋଲି ଆମେ କହିବେ ନା ନା ମୁଁ ଆଉ ଆଳୁ ଖାଇବିନି ମତେ ଭଲ ଲାଗୁନି। ଯଦି ଆପଣ ଚାରି ପାଞ୍ଚ ଦିନ ଆଳୁ ଖାଇବେନି କହିବେ ଆଳୁ ପୁଣି ଖୋଜିବେ ହଁ।
ଆମ ଏଠି ଯୋଉ ଖାଇବା ଦିଅନ୍ତି ଖାଲି ଆଳୁ ପଡ଼ିଥାଏ ସେଥିରେ।
ହଁ।
ହଁ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମ୍ୟାଡାମ।
ଆଜ୍ଞା। ଆପଣଙ୍କ ସହିତ ବି କଥା ହେଇ ଭଲ ଲାଗିଲା। କିଛି ଶିଖିବାକୁ ମଧ୍ୟ ମିଳିଲା। ସମୟ ତ ହେଇଯାଇଛି ଆମେ ଏଠି ସମାପ୍ତ କରିବା।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।